ହାଲ
ହଁ ଶୁଭୁଚି।
ହଁ ହଁ ଶୁଭୁଚି ମୋ କଥା ଶୁଭୁଚି ତ।
ହଁ ହଁ ତମେ ଟିକେ ଜୋରରେ କହିଲେ ଭଲ ହବ ମାନେ ଶୁଭୁଛି ଆଉ ଟିକେ ଜୋରରେ କହିଲେ ଭଲ ହବ।
ହଁ ମୁଁ ଜୋରରେ ହିଁ କହୁଛି ଆଜି କଣ ପାଇଁ ମୋ କଲଟା ହିଁ ଏମତି ମାନେ ସ୍ଲୋଅ ସୁ ହ ମାନେ କଥା ଶୁଭୁଚି ଯେ ଜାଣି
ହଁ ହଁ ନା କଥା ପୁରା କ୍ଲିୟର ଅଛି ମାନେ ଯେମିତି ଟିକେ ଫୋନ ଟା ଦୂରେଇକି ରଖିଲେ ଶୁବେନି ସେମିତି ଶୁଭୁଚି।
ନା ମୁଁ ଏବେ ବ୍ଲୁଟୁଥଟା ଦେଇଛି ବ୍ଲୁଟୁଥ୍ଟା ଦେଇଛି ସେ ମୁଁ ଖାଲି କଲ୍ ରେ କଥାହଉଥିଲି ଶୁଭିଲାନି ତ।
ହଁ ହଁ ନାଇଁ ଏବେ କିନ୍ତୁ କଥା ପୁରା ମାନେ ସ୍ଵଚ୍ଛ ଶୁଭୁଛି ହେଇ ଓ ଆ
ଆଉ ଶୁଭୁଛି ନହେଲେ ଯେବେ ନ ଶୁଭିବ କହିବ ତାହେଲେ ଆଉ ମୁଁ ବ୍ଲ୍ୟ ଟୁଥ ଟା କାଟି ଦେବ କାଢି ଦେବି ଆଉ କଣ କରୁଥିଲ କେତେ ନା ନା ପୁଅ ଆଉ ଶୋଇବ ସିଏ ତ ଛାଡ଼ ଆଉଁ ସେ ଛୁଆ ହାଁ ହାଁ
ମାନେ କଣ ସୋଉନି କି ଗାଧେଇ କି?
ଗାଧେଇଛି ଶୋଉଛି ଯେ ଆଜି କଣ ହେଇଛି ଲେଟରେ ସେ ଟିକେ ଉଠିଛି।
ଆଚ୍ଛା ଆଚ୍ଛା ଆଛା।
ଆଉ ଉଠିଲା ତଥାପି ଆଠଟା ପାଖାପାଖି ବୋଧେ ଉଠିଲା। ଆଉ ମୁଁ ତ କାମ ସରି ନଥିଲା ରୋଷେଇ ଫୋଷେଇ କରିଥିଲି ଯେ ଇଏ ଅଁ ଅଫିସ୍ ପାଇଁ ରୋଷେଇ କରୁଥିଲି ନା ମୁଁ କଣ କରିଛି କାଲି ଆଉ ପରିବା କାଟିବାକୁ ଟାଇମ୍ ହେଲାନି ମୋତେ।
ଆଚ୍ଛା।
ତେ କାମ ଘରେ ଟିକେ ରହିଗଲା ମୋତେ ଆଉ ପରିବା କାଟିବା ପାଇଁ ଟାଇମ ହେଲାନି ମୁଁ କଣ କରିି ତା ପୂର୍ବ ଦିନ କାଟିଦେଲେ ମୋତେ ଟିକେ ସୁବିଧା ହଉଥିଲା ଆଉ କାଟିଲେ କାଲି କାଟି ନି ଆଜି ଟିକିଏ ସକାଳୁ ଉଠିକିରି ରୋଷେଇ ଫୋସେଇ କରିକିରି ଇଏ କଲା ବେଳକୁ କଟାକଟି କରି ରୋଷେଇ କଲାବେଳୁ ଲେଟ୍ ହେଲା ଆଉ ତାକୁ ଖୁ ଖୁଏଇ ଦେଲି ବି ସିଏ ଖାଉ ଖାଉ ନଅଟା ହେଇଗଲା ସିଏ ଆଜି କଣ ହେଇଛି ଉଁ ହୁଁ ହୁଁ ବା ତି କରି ଉଠୁଥିଲା।
ଓହୋ ଏଇ ଛୁଆଙ୍କ ଦେହ ହଁ
ଚୁଡ଼ା ଗୁଣ୍ଡ ଟା ଢୋକି ପାଇଲାନି କି ଲାଗ୍ ଲାଗ୍ ଦେଇଦେଲି ବୋଲି କଣ ହେଲା ସିଏ ଆଉ
ସେ ଚୁଡା ଗୁଣ୍ଡ ଟା ଯେତେବେଳେ ଟିକେ ଦବ। ହଁ ସେ ଚୁଡା ଗୁଣ୍ଡଟା ଦେଖିକି ଦଉଥିବ କାରଣ ଚୁଡ଼ା ଟା ଫୁଲି ଯାଏନା ଶୀଘ୍ର ସେ ଶୀଘ୍ର ଫୁଲି ଯାଏ ଯଦି ସେ ତଣ୍ଟିରେ ଲାଗିଯିବ ସେଇଟା ଅସୁବିଧା କରେଇବ।
ସିଏ ଖାଏ ଯେ ଖାଉଥିବ ଖାଉଥିବ ଯଦି କିଛି କଣ ଗଡ଼ବଡ଼ ହେଇଗଲା ଆଁ ଦ ବ ଭୁସ ଭାସ କରିକି ଭାଗ୍ୟକୁ ମୁଁ ସାଙ୍ଗେ ସାଙ୍ଗେ ତାକୁ ଟିକେ ପାଣି ପିଏଇ ଦେଲି ହେଲେ ବି ଅଳ୍ପ ଟିକେ କାଢ଼ିଦେଇଥିଲା। ମୁଁ ତାକୁ ପିଏଇଦେଲି ବୋଲି ପାଣିଟା ପିଏଇଦେଲି ବୋଲି ଏପଟ ସେପଟ କରିକି ରି ଇଏ କରେ ଏବେ ଆହୁରି ତା ବାନ୍ତିଟା ଟିକେ କମିଲାଣି ନହେଲେ ଯୋଉ ଛଅ ମାସ ପରେ ଯେମିତି ଛୁଆ ଖା ଖାଇବାଟା ଷ୍ଟାର୍ଟ କରନ୍ତିନି।
ହଁ ହଁ।
ସେତିକିବଳେ ଯେତେବେଳେ ଆରମ୍ଭ କରୁଥିଲା ଖାଇବା ସେତିକିବଳେ ଏମିତି ବାନ୍ତି କରିବ ପ୍ରତି ଦିଇ ଦିନିରେ ଥରେ
ଯେତେବେଳେ ଯେତେବେଳେ ଗୋଟେ ନୂଆ ଜିନିଷ ତା ପାଟିରେ ବାଜିଲା ନା ସେତେବେଳେ ସେ ପ୍ରଥମ ପ୍ରଥମ ଟିକେ ସେ ଖାଦ୍ୟଟା ମାନେ ଗ୍ରହଣ କରିବା ବେଳକୁ ମାନେ ସେ ଯୋଉ ତା ସ୍ଵାଦ ଟା ସେ ଗ୍ରହଣ କରିବା ପାଇଁ ତାକୁ ଟିକେ କଷ୍ଟ ହଉଥିବ ତାକୁ ଟିକେ ଅବଗିଆ ଲାଗୁଥିବ ସେ ଜିନିଷ ପ୍ରଥମ କାହିଁକି ସେ ଜନ୍ମ ମରୁ ଯୋଉ ଜିନିଷ ଖାଇ ଆସିଛି ହଠାତ୍ ଯଦି ତମେ ତା ଖାଦ୍ୟଟା ଚେଞ୍ଜ କରିଦବ। ତାକୁ ଟିିକେ ଅବାଗିଆ ଲାଗିିବ ନା।
ଯାହାହେଲେ କ୍ଷୀରଟା କ୍ଷୀର ପିଉଥିଲା ନା ଛଅ ମାସ ଯେ ଖାଇବାଟା ଖାଇଲା ବେଳକୁ ମୁଁ ତ ତଥାପି କିଛି ଦିନ ତାକୁ ଦେଲି ମାନେ ଗାଜର ବିଟ ଏ ଭଣ୍ଡା ଏଗୁଡ଼ା ସବୁକୁ ସିଝେଇକିରି ପୁରା ଦଳି ଦଳିି ମୋ ହାତ ତ ଦରଜ ହେଇଯାଏ ଦଳି ଦଳି ଦଳିତାକୁ
ହଁ।
ଆଉ ମୋତେ ଜଣେ ଜଣେ କୁହନ୍ତି ଗ୍ରାଇଣ୍ଡରରେ ଦେଇଦିଅ ପେଷ୍ଟ କରିକି ମୋ ଗ୍ରାଇଣ୍ଡରରେ ତାକୁ ଥରେ ଥରେ ବାଟିଦେଲି ଯେ ହେଲେ କଣ ହେଳେନା ସେଇଟା ଗୋଟେ ଅଲଗା ଟେଷ୍ଟ ଆସେ ସେ ଖାଇଲାନି ହଁ। ପୁରା ଅଠାଳିଆ ହେଇଯାଏ କହିବ? ଉ ବାସି ଯେମିତି ହେଇଗଲେ ଲାଳ ଫାଟିଲା ଭଳିଆ ହେଇଯାଏନି।
ହଁ।
ସେଇ ଟାଇପତ୍ ହେଇଗଲା କି ତାର ଅଲଗା ସ୍ଵାଦ ପାଇଁ ସେ ଖାଇଲାନି। ହ ମୁଁ ଜାଣିି ଦେଲିନି ନା ମୁଁ ସେଇଥିପାଇଁ ଆଉ ଜାଣିକି ଦେଲି ନା ମୁଁ ଯେତେ କଷ୍ଟ ହଉପଚ୍ଛେ ଦଳି ଦଳିକି ତାକୁ ଦେବି।
ସେ ସିଝା ଯେତେବେଳେ ଦଉଥିଲା ସେତେବେଳେ ଯଦି ତାକୁ ଟିକେ ଘିଅ ଆଉ ଜିରା ଫୁଟେଇକି ଦେଇଦେଇଥାନ୍ତ। ତାହେଲେ ସେ ଛୁଆ ଟିକେ ପାଟିିକି ସ୍ଵାଦ ଲାଗନ୍ତା କାରଣ ସେମାନେ ବି ଆସ୍ତେ ଆସ୍ତେ ସ୍ଵାଦ ଟା ବାରିବେ ନା? ତାଙ୍କ ପାଟି ବି ସୁ୍ଆଦିଆ ଜିନିଷ ଖୋଜିବ?
ମୁଁ ଯେତେବେଳେ ଜାଣିନଥିଲି ତାପରେ ଦି ଜଣ ଏଠି ଆଣ୍ଟି ଅଛନ୍ତି ସେମାନେ କହିଲେ? କି ହେଲା ନାଇଁ? ଘିଅ ଘିଅ ଟିକେ ପକେଇଦବ ସେଥିରେ ଜିରା ଟିକେ ପକେଇକିରି ପିଆଜ ତ ଖାଇପାରିବେନି ନା ଛୁଆ।
ହଁ।
ଆଉ ଘି ଘିଅ ଛୁଙ୍କ ଟିକେ ଦେଲେ ସେମାନେ ମାନେ ଟେଷ୍ଟଟା ଆସିବ ସେମାନେ ଖାଇବେ
ସେ ଭଲ ଲାଗିବ ତାଙ୍କ ପାଟିକି ଟିକେ ଦେଖୁନା ଛୁଆ ଆଜି କାଲି ତାଙ୍କ ଜିନିଷ ଖାଉନାହାନ୍ତି ସେ ସବୁ ବଡ ଜିନିଷ ଖୋଜୁଛନ୍ତି ବଡ ଲୋକଙ୍କ ଖାଇବା ଜିନିଷ। କାରଣ ସେମାନେ ଜାଣିଛନ୍ତି ଏହା ସ୍ଵାଦଟା ଭଲ ସେମାନେ ସେଇ ଜିନିଷଟାକୁ ହିଁ ଖାଇବେ।
ବେଳେ ବେଳେ ଥିବ ମୁଁ ଯଦି ଚୁଡ଼ାଗୁଣ୍ଡ ନେଇକି ଯିବି ତା ପାଖକୁ ଆ ଏବେ ତ ଏମତି ହଉନି। ତଥାପି ଏବେ ବେ କେମିତି କେବେ କରିଦଉଚି। ଏମିତି ଦେ ଦେଖିବ ମାନେ ତା ସିଏ ଆକ୍ସନ୍ କରିବ କି ମୁଁ ନା ନା ଏମିତି ବାହାନା କାଢ଼ିବ ମୁଁ ମୋତେ ବାନ୍ତି ଲାଗୁଚି।
ହଁ ହଁ ନାଇଁ ମୋର ଗୋଟେ ଭ ହଁ ମୋର ମୋର ଗୋଟେ ଭଉଣୀ ପୁଅ ବି ସେମିତି ଅଛି ତିନି ବର୍ଷର ମାତ୍ର। ସିଏ କଣ କରିବ ଯେ ତ ସବୁ ଜିନିଷ ମାନେ ଖାଇବ। ସବୁ ଜିନିଷ ବୋଲି ଯୋଉ ମ୍ୟାଗି ଇପି ଏଇଗୁଡାକ ତାର ଭାରି ପସନ୍ଦ। ଆଉ ମୋ ଭଉଣୀ ତାର କଣ କରେ ଅଣ୍ଡା ମାନେ ଟିକେ ଟିକେ ଆଇଁଷ ଦେଲାଣି ଏଥର ଖାଇବା ପାଇଁ। ସିଏ କଣ କରିବ ଅଣ୍ଡାକୁ ସିଝେଇକି ଯଉ ଦିନ ସିଝେଇବୁ ଗୋଟେ ଅଣ୍ଡା ସିଝେଇବୁ କେତେ ସମୟ, ସେ କଣ କରିବ ଅଣ୍ଡାକୁ ଆମଲେଟ କରିକୁ ଦେଇଦବ। ତାର ଆମ୍ଲେଟ ଟା ପସନ୍ଦ। ଆଉ ଯଦି ପଚାରିବ ଆଉ ଛତୁଆ ଖାଇବୁ? ନା ଛତୁଆ ଖାଇବିନି ଛତୁଆ ଭଲ ଲାଗୁନି। ତାକୁ ଖାଇବନି। ସିଏ ପାଟିକି ସ୍ୱା
ଛତୁଆ ଆଜିକାଲି ଛୁଆ ଛତୁଆଟା କିନ୍ତୁ ଘର ତିଆରି ଛତୁଆଟା କିନ୍ତୁ ଭଲ। ମୁଁ ତା ଦେହରେ ସବୁ ଯାକ ଏଇ ଡ୍ରା ଫ୍ରୁଟ୍ସ ମିଶଉଚି।
ହଁ। ନାଇଁ ମୋ ପୁଅ ବି ଯେତେବେଳେ ଖାଏ ଆଁ ମୋ ପୁଅ ବି ଯେତେବେଳେ ଛତୁଆ ଖାଏ ମୁଁ ତାକୁ କଣ କରେ ମୋ ଶାଶୁ ଆମର ସବୁ ଯଉ ରାସନ ରେ ମିଳେନି କି ଗହମ। ହ ମୋ ଶାଶୁ କଣ କରନ୍ତି ଗହମ ଫହମ ଧୋଇ ଦିଅନ୍ତି। ଧୋଇ ଧୁଆ ଦେଇକି ମୁଁ ଗହମ ଚୁଡ଼ା ଆଉ ଯଉ ଦି ତିନି ପ୍ରକାର ଡାଲି ବାଦାମ କାଜୁ ପେସ୍ତା ବାଦାମ ଆଉ ଆମର ଯୋଉ ନର୍ମାଲ ବାଦାମ ବି ଯୋଉ ସେ ବାଦାମ, ତାକୁ ସବୁ ଭାଜିକି ମୁଁ ତାକୁ ଗୁଣ୍ଡ କରେ। କିଛି ବିସ୍କୁଟ ପକେଇଦିଏ। ବିସ୍କୁଟ ଚିନି ଅଳ୍ପ କାରଣ ମିଠା ଟିକେ ଯାହା ହେଲେ ଲାଗିବା ଦରକାର ନା ଛୁଆ ଖାଇବେ କେମିତି। କିଛି ଅ କିଛି ମାତ୍ରାରେ ଚିନି ତା ଦେହରେ ଏକା ଥରେ ଗ୍ରାଇଣ୍ଡ କରିଦିଏ। ଗ୍ରାଇଣ୍ଡ କରି ସେଇ ଛତୁଆକୁ ହିଁ ତାକୁ ଦିଏ। ଯେତେବେଳେ ଶାଶୁ ଘରେ ରହୁଥିଲି।
ଚିନି ତମେ ମିସାଅ ନା ମୁଁ ମୁଁ ଚିନି ମିଶେଇଲେ ମୁଁ ଜଣେ ମତେ ଏମିତି ଖୁୁଡି ଦା ହେବେ ସେ କହୁଥିଲେ କି ଚିନି ନ ମିିଶେଇକିରି ମାନେ ଖାଲି ସେମିତି ଆମେ ଯା ଚୁଡ଼ା ଗୁଣ୍ଡ ବାଟିବା କଥା ବାଟିଦେବା। କିନ୍ତୁ ଏଥିରେ ପାଣି ଦେଲା ବେଳେ ଗୁଡ଼ ମିଶେଇକିରି ଆ ତାକୁ ଦବା। ମୁଁ କହିଲି ଗୁଡ଼ଟା ଗୁଡ଼ଟା ବି ଭଲ। ମୋ ପୁଅ ବି ଯୋଉ ପିଠା ଯଦି ମୁଁ କରିଥିବି ପିଠା ସହିତ ଗୁଡ଼ ଦେବି ତାକୁ ଇଏ କରିକିରି ସେ ଖାଏ।
ହଁ। ନାଇଁ ନାଇଁ ଗୁଡ ଟା ତ ଚିନି ଟାକୁ ସମସ୍ତେ ବ୍ୟବହାର କରିବା ପାଇଁ ମନା କରୁଛନ୍ତି। ଦେଖୁନ ଏବେ ଯୋଉ ଫିଲ୍ମଷ୍ଟାର ମାନେ ବି ସେମାନେ ସୁଦ୍ଧା ମାନେ ଏତେ ଚିନି ଫିନି ଖାଇବାକୁ ପସନ୍ଦ କରନ୍ତିନି। ଯେହେତୁ ତାଙ୍କ ଚେହେରା ଇଏ ରଖିବା ପାଇଁ। ଆଉ ଗୁଡ ଟାକୁ ବିି ସମସ୍ତେ କେତେ ଭଲ ପାଆନ୍ତି। ଆମେ ବି ଛୁଆବେଳେ କଣ ଚିନି ଏତେ ଥିଲା ନା କଣ ଥିଲା କହୁନା। ଆମେ ତ ସବୁବେଳେ ସେଇ ଗୁଡ ହିଁ ବ୍ୟବହାର କରୁ। ଆଉ ମୋ ପୁଅ ସେ ଗୁଡ ଫୁଡ ଗୁଡ ଫୁଡ ଏତେ ଖାଇବନି।
ନାଇଁ ମୋ ପୁଅ ଟିକେ ଖାଉଚି। ମୁଁ ଯେତେବେଳେ ଆଉ କିଛି ବନେଇ ପାରେନି, ମାନେ ଧରି ନିଅ କାଲି କଣ ବନେଇବାର ଥିବ ସକାଳୁ ଜଳି ଖିଆ ରବିବାର ହେରିକା ହେଲା ମୁଁ ତାକୁ କଣ କରିବି ଶନିବାର ଠାରୁ ବନେଇ ଦେଇଥିବି ଚାଉଳ ପାଇଁ ଆଣ ହେରିଆ ବାଟି ଦେଇଥିବି। ଯଦି ସ କିଛି ବନେଇ ହେଲା ତରକାରୀ ଫରକାରୀ ବନେଇଦିଏ। ନହେଲେ ଏମିତି ଗୁଡ ଥିଲେ ତା ବା ତା ବି ଟିକେ ପସନ୍ଦ କରନ୍ତି।
ଆଚ୍ଛା ପିଠାଗୁଡ
ଖାଏ ହଁ ମାନେ ଗୁଡ଼ ସହିତ ବେଶୀ ପିଠା ଖାଇବେନି ତକାରୀ ସହିତ ଯେମିତି ଦୁଇ ଚାରି ଫରଟା ଖାଇହେବ ସେମିତି ଖାଇପାରନ୍ତିନି। ଗୁଡ଼ ସହିତ ତଥାପି ଯଦି ବୁଝିବେ କି ନା ଟିକେ ବନେଇ ହେଲାନି ତାହେଲେ ଏ ହଁ ଖାଇଦେବି। ମୋତେ ବି ଟିକିଏ ଭଲ ଲାଗେ ମୁଁ ଛୋଟବେଳେ ଖାଇଛି ଚିନି ପାଣି ସହିତ ଖାଇବୁ ନହେଲେ ଗୁଡ଼
ଭଲ ଲାଗିବି ଯଦି ନୁ ପୁଆ ସାଙ୍ଗେ ସାଙ୍ଗେ ଗରମ ଗରମ ପିଠା ପତଳା ପତଳା ପିଠା କରିଥିବ ସେଟାକୁ ଗୁଡ ସହିତ ମଡେଇକି ଖାଇବ ଭଲ ଲାଗିବ ରୁଟି ସହିତ ବି କିଛି ଆ ଏବେ ତାହେଲେ ଗୁଡ ମୁଁ ତ କହୁଛି ଆମ ବଳେ ରୁ ରୁଟି ଯଦି ହେଇଥିବ ରୁଟି ଗରମ ଗରମ ରୁଟି ତା ଦେହରେ ଚିନି ପୁରୀଇଦବୁ ଏଠୁ ଟିକେ ମୋଡି ମଡି ମଡି ମୋଡି ଯେମିତି ଖାଆନ୍ତି ରୋଲ କରିକି ଆମେ ସେମିତି ଖାଉ ରୋଲ କରି
ପିଲା ଜାମ୍ ନହେଲେ ସେ
ଜାମ ହଁ ଜାମ ଲଗେଇକି ଖାଇବେ ଏଗୁଡା ସବୁ ଚିନି ଭ ଯାମ ଆମେ ଆଳୁ ଭଜାକୁ ତା ଦେହରେ ପୁରଇଥିବୁ ନହେଲେ ମିଶ୍ଚର୍ ବି ହେଲା ମ ମୋତେ ମାନେ ରୁଟି ମିକ୍ସିଚର୍ ଖାଇବା ଭଲ ଲାଗନି କିନ୍ତୁ ମୋର ଦିଟା ଭଉଣି ଅଛନ୍ତି ତାଙ୍କୁ ରୁଟି ମିକ୍ସଚର ସେ କଣ ଲାଗେ କେଜାଣି ସେ ରୁଟି ଥୋଇଦବେ ମାନେ ସେମତି ଗୋଟା ତା ଦେହରେ ମିକ୍ସିଚର୍ ପୁରେଇକି ଯେମିତି ରୋଲ କରନ୍ତି ସେମିତି ରୋଲ କରିକି
ମିକ୍ସିଚର ପୁରେଇକି ଖାଇବେ?
ହଁ ମିକ୍ସିଚର ପୁରେଇକି ରୁଟି ରେ ଖାଇବେ ସେ କଣ ଲାଗୁଛି ସେ କହ ନାଇଁ ରୁଟି ମିକ୍ସିଚର ତୁ ଖାଏନି ବୋଳିଏ ମୁଁ ସେ ଖାଇବା ଖାଇପାରିବିନି ମତେ ଖାଇ ହବନି ସେଗୁଡା।
ରୁଟି ମିକ୍ସିଚର୍ ମୋର ଗୋଟେ ମାଉସୀ ସେମିତି ଅଛି। ସିଏ ରୁଟିରେ କଦଳୀ କି ଗୋଳେଇକି ମାନେ ରୁଟି ଆଉ କଦଳୀ ଖାଇଦେବ।
କଦଳି ଚକଟା।
ହଁ କଦଳୀ କି କେମିତି କଣ କେଜାଣି ମୋ ମା ତ କୁହେ ମୁଁ ଶୁଣିଛି କି ତୋ ମାଉସୀ କ ଦଳି ସେ ଯଦି ଶୋଇପଡ଼ିଥିବା ଯଦି ତାକୁ ମା ମାନେ ନିଦ ହେଇଯାଇଥିବ ଶୋଇପଡ଼ିଥିବ ଏବେ ବି ବାହାଘର ପରେ ବି ନିଦ ହେଇଯାଇଥିବ ଯଦି ଶୋଇପଡ଼ିଥିବ। ସେ ତାକୁ କହିଦେବ ତା ଝିଅ ହେରିକାକୁ ତମେ ଖାଇଦିଅ ଆଉ ମୋ ଲାଗି ଖାଇବା ଥୋଇଦିଅ ମାନେ ତାକୁ ଯେତେବେଳେ ରାତି ଅଧରେ ବି ଯଦି ଭୋକ କରିବ ସେ ଖାଇବା ଆଣିକି ଖାଇବ ଜଣେ ଜଣଙ୍କୁ କଣ ଇଚ୍ଛା ହୁଏ କି ହେ ଶୋଇପଡ଼ିଛି ମାନେ ମୁଁ ରାତିରେ ଆଉ ଉଠିବି ଖାଇବି ମୁଁ କାଲି ଯେମିତି ନେଇଯାଇଥିଲେ ଟିକେ ଜଳଖିଆ ସନ୍ଧ୍ୟାବେଳେ ମୁଁ ତାକୁ ଖାଇ ଦେଲି ଆଉ ଆଉ ଆଠଟା ପାଖାପାଖି ଆଣିକିରି ଜଳଖିଆ ଦେଲେ ମୁଁ ଖାଇଦେଲି ତାକୁ ନଅଟା ସାଢ଼େ ନଅଟା ବେଳକୁ ତମକୁ ଆଉ କଣ ରୁଟି ଫୁଟି ଖାଇବାକୁ ଇଚ୍ଛା ହେବକି?
ନାଁ ଆଉ ଇଚ୍ଛା ହବନି।
ମୋତେ ଆଉ ଇଚ୍ଛା ହେଲାନି ମୋତେ ବି ପାଟି କଲେ ହେ ରାତିରେ ଖାଇକି ଯାହା ହେଲେ ଶୁଅ। ଆଉ ତମେ ଜଳଖିଆ ଖାଇ ଦେଇେଥିବ ଫୁଲ ଆଉ ଜଳଖିଆ ଟା ଗୋଟେ ଏଭଳିଆ ଜିନିଷ ତମେ ଖାଇ ଦେଇକି ପାଣି ପିଇଦେଲା ମାନେ ଶଇଲା।
କଣ କହିଲ ଆଗରୁ ହଜମ ହେଇଯାଉଥିଲା ଶୀଘ୍ର ଏବେ ହଜମ ଶକ୍ତି ପୁରା କମି ଗଲାଣି ଆଗରୁ ଆମେ କେତେ କଣ ଜିନିଷ ମାନେ କହିଲା ଭ ଆଗକାଳେ ଲୋକ କହିଲା ଭଳିଆ ବାଲି, ଗୋଡ଼ି ଖାଇକି ପୁଣି ହଜମ କରିବା ବୟସ ତୋର ଆଉ ସେଇ ଟାଇମ ରେ ଆଉ ଏବେ କଣ ଟିକେ ନାକୁ କଣ ଖାଇଦିଅ ସାଙ୍ଗେ ସାଙ୍ଗେ ତମର ଗ୍ୟାସ ସାଙ୍ଗେ ସାଙ୍ଗେ ଆଉ ଭୋକ କରୁନି ମୁଣ୍ଡ ବିନ୍ଧୁଛି ଏଇ ସବୁ ଜିନିଷ ହେଇଯାଉଛି ଆଉ ତମେ ଖାଇବ ବି କଣ? ଆଗରୁ ତିନି ଟାଇମ ଚାରି ଟାଇମ ଆମେ ଖାଇକି ହଜମ କରିଦଉଥିଲେ ମୁଁ ତ ମୋ କଥା କହୁଛି ସ୍କୁଲକୁ ଯିବି ସକାଳେ ଖାଇକ ଯିବି ପଖାଳ। ପୁଣି ଖରା ବେଳୁ କୁ ଖାଇବୁ ଭାତ। ପୁଣି ଚାରିଟା ବେଳକୁ ଆସିବୁ ସ୍କୁଲରୁ ଖାଇବୁ, ପୁଣି ରାତିକି। ରୁଟି ଜଳଖିଆ ଏତେ ବ୍ୟବହାର ହଉନଥିଲା ନା। ଆମର ସବୁ ଭାତ ଉପରେ ହିଁ ବେଶି ସମସ୍ତେ ଖାଆନ୍ତି। ତାପରେ
ପଖାଳଟା ମାନେ ସେଇ ଟାଇମରେ ପଖାଳଟା ଗୋଟେ ସ୍କୁଲର ଗୋଟେ ଟିଫିନ୍ ଭଳିଆ।
ହଁ। ପଖାଳଟା ହଉଚି ମେନ। ସ୍କୁଲରୁ ଆସିବୁ ଆମର ପାଞ୍ଚ ଭଉଣୀ ପାଞ୍ଚ ଭଉଣୀ ରେ ଗୋଟେ ଭାଇ ଲାଷ୍ଟ ହେଲାକି। ମୋ ମାଆ କଣ କରିଦେଇଥିବ। ତାପରେ ଏକୁଟିଆ ଲୋକ ରୋଜଗାର ଏତେ ମାନେ ଭଲ ସମ୍ବଳ ନୁହଁ। ତ ସବୁ କଣ କରିଥିବ ରାତି, ଚାରିଟା ବେଳେ ଆମେ ସ୍କୁଲୁରୁ ଆସିବୁ ମୋ ମାଆ ସମସ୍ତଙ୍କର ଗୋଟେ ଗୋଟେ ଆଳୁ ପୋଡ଼ି ଦେଇଥିବ।
ହଁ ଆଳୁ ପୋଡ଼ାଟା ତ ଚୁଲି ଆଳୁ ପୋଡ଼ାଟା ତ ମୁଁ ତ ବହୁତ ମାନେ ଖୋଜେ।
ଚୁଲି ଆଳୁ ପୋଡ଼ା ତମେ ଯେତେ ପୋଡ଼ ଗ୍ୟାସରେ ତା ବା
ମୋ ଶାଶୁ ଘରେ ଚୁଲି ନାହିଁ। ଚୁଲି ଯେହେତୁ ନାହିଁ ମତେ ମୁଁ ଖାଲି ଖୋଜେ ମୁଁ ଖାଲି ମୋ ଶାଶୁଙ୍କୁ ବେଳେ ବଳେ ଲଗେଇଥିବି ମୋ ନ ନଣନ୍ଦକୁ କହିକି ମୁଁ ଲଗେଇଲି କି ଆମର ରୋଷେଇ କର କି ନ କର। ଆମର ଆଇଁଷ ବି ପସେନି ଆମ ମାନେ ଆମ ଘର ଭିତରେ ଆଇଁଷ ପସେନି। କିଚେନ ରେ ରୋଷେଇ ଘରେ ଆମର ଆଇଁଷ ରୋଷେଇ ହୁଏନି। ସେ ଏ ମୁଁ ତାଙ୍କୁ କହିଲି ଆଇଁଷ ତ ଯାହା ଆମେ ଯିବୁ ଯେତେବେଳେ ରୋଷେଇ ହେଇଗଲା ପଦାରେ। ତ ଆମେ କଣ କରିବା ଗୋଟେ ଚୁଲି ଉଠା ଚୁଲି ହଉ କି